ହଁ ଭାଇ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ହଁ ଭାଇ କେମତି ଅଛନ୍ତି ଆପଣ?
ହଁ ଭାଇ ଭଲ ଅଛି ଆଉ ଆପଣ?
ହଁଁ ଭାଇ ଠିକ୍ ଅଛି ଈଶ୍ୱରଙ୍କ କୃପାରୁ ଠିକ୍ ଅଛି।
ଆଜ୍ଞା ଆଜ୍ଞା ଆ ଖିଆ ପିଆ ସବୁ ସରିଲାଣି?
ହଁ ଖାଇସାଇଲିଣି ଆପଣ ଖାଇଲେଣି ନା?
ହଁ ହଁ ଖାଇଲ ତ ଜଷ୍ଟ ଆଉ
ହାଏ କଣ କରୁଥିଲେ?
ମୁଁ ନାଇଁ ବସିଥିଲି ପଢୁଥିଲି ଆଟିକିଲ୍ ଗୋଟେ ଆଉ
ଆଚ୍ଛା ପଢାପଢି ରୁ ରୁଚି ରଖନ୍ତି ତାହେଲେ?
ନାଁ ନାଁ ପାଠ ପଢା ନାହିଁ ମାନେ ପରୀକ୍ଷା ପାଇଁ ନାଇଁ ଏମତି ନୂଆ ନୂଆ ଜିନିଷ ଯାହା ଟିକ ଭଲ ଲାଗେ ଟିକେ ପଢିବା ପାଇଁ। କି ଜ୍ଞାନର ସମୁଦ୍ର ନାଇଁ ଏଇ ଯୋଉ ମାନେ ମନର ଯୋଉ ବିଚଳଣ ଟାକୁୁ ଟିକେ କମେଇବା ପାଇଁ କିଛି କିଛି ପଢିବାକୁ ପଡେ ଆଉ
ଆଛା ନା ଭଲ ନା ସିଏ ବି ଗୋଟେ ଯାହାହେଲେ ରୁଚି ରହିବା ଦରକାର।
ଆ ହଁ ମନ ଆଉ ମସ୍ତିଷ୍କ ମନ ମସ୍ତିଷ୍କଟା ଯୋଉଠି ବି ଗୋଟେ ଲାଗିଗଲେ ସେ ସ୍ଥିର ହେଇଯାଏ ଧୀରେ ଧୀରେ।
ସେଇଆ ଯଦି ଖାଲି ବସିବ ମାନେ ସିଏ ଅନ୍ୟ ବିଭିନ୍ନ ପ୍ରକାର ଭାବନା ଆସିକି ମାନେ ବିଷାଦ ମନ ହବ। ସେ କିଛି ଭଲ ହବ ନାହିଁ।
ହୁଁ। ହଁ ଆପଣ କଣ କରୁଥିଲେ?
ଏମିତି ଖରା ତ ପ୍ରବଳ ହଉଚି ଗରମ ଛାତ ଉପରେ ବସିକି ଟିକେ ଖୋଲା ଆକାଶ ତଳେ
ସୂର୍ଯ୍ୟ ଚନ୍ଦ୍ର ଆଉ ସେମାନଙ୍କର ସମ୍ମିଶ୍ରଣରେ ଶୀତଳ ପବନ।
ଆହା। ହଁ ହଁ ହଁ। ପ୍ରକୃତିକୁ ଟିକେ ଉପଭୋଗ କରିବା କଥା ଆଉ ଆଜ୍ଞା। ହଁ ହଁ ନିଶ୍ଚିତ। ଆପଣ ଭଲ ପାଆନ୍ତି ପ୍ରକୃତିରେ ବସି
ହଁ ପ୍ରକୃତିକୁୁ ଭଲ ପାଏ ଅନ୍ଧକାର ଭିତରେ ନିଜକୁ ଟିକେ ପଢିବାକୁ ଭଲ ପାଏ। ଦିନରେ ଦିବା ଆଲୋକ୍। ଙ୍କ ଆଉ ସେ ଗହଳି ଭିତରେ ତ ମଣିଷ ସବୁ ପାଏ କିନ୍ତୁ ନିଜର ଅସ୍ତିତ୍ଵ ପାଏ ନା। କିନ୍ତୁ ରାତି ଅନ୍ଧକାର ଭିତରେ ଆଉ ନିରବ ନିସ୍ତବ୍ଧ ତା ଭିତରେ। ନିଜେ କଣ ତା ମନ କଣ ତା ଭାବନା କଣ ତା ଚିନ୍ତାଧାରା କଣ ସଵପ୍ନ କଣ? ସବୁ ଦେଖିପାରେ ନା।
ହୁଁ ନିଶ୍ଚିତ ଭାବେ? ନା ମଣିଷ ତ ବି ଏମିତି ହେଇଗଲାଣି ମାନେ ଏତେ ବ୍ୟସ୍ତ ବିବ୍ରତ ରହୁଚି। ବେଳେ ବେଳେ ବି ନିଜକୁ ମାନେ ଆଇସୋଲେଟ୍ କରିକି ନିଜକୁ ଖୋଜିବାର ଅଛି।
ହଁ ହଁ।
ନିଜ ସହ ଟିକେ ସମୟ ବିତେଇବାର ଅଛି କାହିଁକି ନା ଏ ଯେମିତି ବ୍ୟସ୍ତ ଏତେ ବହୁଳ ଯିବନ।
ହୁଁ ହଁ ହଁ।
ସେତେବେଳେ କାହାର ବି କାହା ପାଇଁ ସମୟ ଟିକେ ନାହିଁ।
ନା ନା।
ତ ସେଇ ସେଇ ସମୟ ଭିତରୁ ନିଜ ପାଇଁ ବି କିଛି ସମୟ ଆମକୁ ଦବାକୁ ପଡିବ।
ଆଜ୍ଞା ଆଜ୍ଞା। ଆଉ ଏଇ ବର୍ତ୍ତମାନ କଣ ହୋଉଚି ଆଉ ବିଭିନ୍ନ ପର୍ବପର୍ବାଣିୀ ମଧ୍ୟ ଯୋଉ ପାଳନ କଲାବେେଳେ ପୂର୍ବ ସମୟରେ ଯୋଉ ଖୁସି ଥିଲା ଆଜି ଦୀପାବଳି ସାଙ୍ଗମାନେ ଆସନ୍ତୁ ମିଶିକି ବାଣ ଫୁଟ୍ ଟେଇବା କି ବିଭିନ୍ନ ପର୍ବ ପର୍ବାଣି ଆମକୁ ଗୋଟେ ସୁଯୋଗ ଦେଦଉଥିଲା ସମସ୍ତେ ଏକାଠି ମିଶି ଗୋଟେ ଜାଗାରେ ବସିବା ହସିବା କଥା ହେବା ମନକଥା ବାଣ୍ଟିବା। ସୁଖ ଦୁଃଖ ବାଣ୍ଟିବା ସେ ସୁଖ ସୁବିଧା ବର୍ତ୍ତମାନ ଆଉ ଏତେ ଉପଲବ୍ଧ ନାହିଁ।
ହଁ ସେ ସେଇ ପର୍ବପର୍ବାଣିର ମାନେ ଭିତରେ ଯଦି ଆପଣ ଦେଖିବେ ସେ ପର୍ବପର୍ବାଣିୀର ମହତ୍ତ୍ବ ହିଁ ସେଇୟା ମାନେ ଆମ ସମସ୍ତେ ତାଙ୍କୁ ଏକାଠି କରି ରଖିବା ପାଇଁ ସେ ପର୍ବ ପର୍ବାଣୀ ଗୁଡିକ ଆମର ଅଛି। ଓଡିଆରେ ତ ଆମର ବାର ମାସରେ ତେର ପରବ। ହଁ ବୋଧେ ଏମିତି ଆଉ କୌଣସି ସଭ୍ୟତାରେ ନଥିବ।
ଦୁନିଆରେ ଯେତେ ପ୍ରକାର କମ୍ୟୁନିଟି ଅ ଛନ୍ତି ହଁ ପ୍ରତି ବାର ମାସରେ ଆମ ଦେଶ ଆମ ରାଜ୍ୟରେ ତେର ପର୍ବ। ପାଳନ କରା ହୁଏ ଆଉ ପ୍ରତି ପର୍ବ ଯୋଉ କୁହନ୍ତି କିଛି ଦିନ ଅନ୍ତରାଳରେ ଯଦି ମଣିଷ ମଣିଷ ସହିତ ନ ଭେଟ ହୁଏ ନ ମିଶେ କେବେ ମନ ତାକୁ ଧୀରେ ଧୀରେ ପାସରିବାକୁ ଲାଗେ ତେଣୁ ସେଇ ପା ସରା ମନକୁ ମନେ ପକେଇବା ପାଇଁ ଭାଙ୍ଗି ଯାଇଥିବା ସମ୍ପର୍କକୁ ଗଢ଼ା ହେବା ପାଇଁ ଆଉ ଆ ମାନେ ସମସ୍ତଙ୍କୁ ଗୋଟେ ଭାବ ପ୍ରୀତିର ବନ୍ଧନରେ ବାନ୍ଧି ରଖିବା ପାଇଁ ଏଇ ପର୍ବ ପର୍ବପର୍ବାଣୀ ହଉଚି ଗୋଟେ ମୁଖ୍ୟ। ସ୍ରୋତ ଆଉ ମୁଖ୍ୟ ଉଦ୍ଦେଶ୍ୟ ହେଲେ ଆପଣଙ୍କ ଆପଣ ଜୀବନର ଅନୁଭବ ଆଉ ଅନୁଭୂତି କରିଥିବା କିଛି ପର୍ବପର୍ବାଣୀ ବିଷୟରେ କୁହନ୍ତୁ।
ହଁ ପର୍ବ ତ ଏମିତି ଅନେକ ଆମର ଘରେ ହଉ ବାହାରେ ହଉ ସାଙ୍ଗସାଥି ଘରେ ଯେମିତି ଦୀପାବଳି ହେଲା ଦଶହରା ହେଲା ଏବେ ତ ମାନେ ଅ କିଛି ଦିନ ପୂର୍ବରୁ ଆମର ପାଳନ କରାହେଇଥିଲା କଣ ଅକ୍ଷୟ ତୃତୀୟା।
ଆଜ୍ଞା ଆଜ୍ଞା।
ଯେ ଯେହେତୁ ଆମେ ଚଷା ପିଲା ଚଷା ପୁଅ ତ ଅକ୍ଷତୃ ଏ ଆମର କଣ ଚାଷର ମାନେ ଚାଷ କାମ ଯେତେବେଳେ ଗୋଟେ ଚଷା ପୁଅ ପିଲା ଆରମ୍ଭ କରେ ତ ଅକ୍ଷୟ ତୃ ତିଟା ହଉଚି ତାର ପ୍ରାରମ୍ଭିକ ପର୍ବଟା।
ହଁ ହଁ ଯୋଉ କୁହନ୍ତି ତାର ମାନେ ଉଁ ମାନେ ପ୍ରଥମ ମୁଖ୍ୟ ସୋପାନ ବା ପ୍ରଥମ ସୋପାନ କାହିଁକି। ଆପଣଙ୍କର ରଥ କାଠ ଅନୁକୂଳ ହୁଏ ବି ସେଇଦିନ ମୁଠି ଛୁଆଁ ହୁଏ ବି ସେଇ ଦିନ ଧାନ ବୁଣା ଭାବର ଯୋଉ ମୁଖ୍ୟ କାର୍ଯ୍ୟ ଆରମ୍ଭ ହୁଏ ସେଇ ଦିନ ବା ଯୋଉ ଜମି କୁ ହଳ କରିବା ଯୋଉ ପ୍ରଥମ କାର୍ଯ୍ୟ ଆରମ୍ଭ ହୁଏ।
ଆଜ୍ଞା। ବହୁ ପୁରାତନରୁ ଇଏ ଆମ ସଭ୍ୟର ସହ ପୁରା ଜଡିତ ହେଇକି ଅଛି ନା
ଜଡିତ ହେଇକି ଅଛି ସଭିଁଏ କୁହନ୍ତି ଯେ ବୋଧେ ସୁନା କିଣିଲେ ବୋଧେ ସୁନା କିଣନ୍ତି ଅକ୍ଷୟ ତୃତୀୟାରେ ପ୍ରକୃତ ଆଜ୍ଞା ସୁନା ଟା ଦୋକାନ ରେ ନଥାଏ ସୁନା ଟା ଥାଏ ସେଇ ଧାନ କ୍ଷେତରେ ସୁନାଟା ଥାଏ ସେଇ ଚାଷୀର ମନରେ ଯିଏ ତା ରକ୍ତକୁ ପାଣି କରି ସେ ମାଟିରୁ ସୁନା କାଢି ପାରେ ନହେଲେ ବଣିଆ ତ ସେମିତି ସୁନା ଅଳଙ୍କାର କରିକି ଆପଣଙ୍କୁ ବିକେ ମିଛ କଥା କହିବି। କି ଚାଷୀ କଣ ମିଛ କହେକି ଆଜ୍ଞା ଜମା ନାଇଁ କିନ୍ତୁ ବିଡ଼ମ୍ବନାର ବିଷୟ ଭାଇ ସବୁବେଳେ ଲାଗେ।
ଆଜ୍ଞା।
ଦୁନିଆରେ ବାଣ୍ଟୁଥିବା ଲୋକ ଦୁଇ ପ୍ରକାର ଲୋକ ସବୁବେଳେ ଦୁଃଖୀ ଗୋଟେ ହେଲା ପୁରା ଧାନ ବାଣ୍ଟୁଥିବା ଲୋକ ମାନେ ଦୁନିଆକୁ ଧାନ ବାଣ୍ଟୁଥିବା ଲୋକ ଆଉ ସମାଜ କୁ ଜ୍ଞାନ ବାଣ୍ଟୁଥିବା ଲୋକ ସେ ଧାନ ବାଣ୍ଟୁଥିବା ଚାଷୀ ହଉ ଅବା ଜ୍ଞାନ ବାଣ୍ଟୁଥିବା ଆମ ଭଳିଆ ଶିକ୍ଷକ ହୁଅନ୍ତୁ।
ଶି ଶିକ୍ଷକ
ସତ ଶିକ୍ଷକ ମାନଙ୍କ ଭିତରେ କାର ନଥାଏ କିନ୍ତୁ ଏତେ ପ୍ରକାର ଭେଦ କରିଦିଆଯାଇଛି ଯିଏ ଖଟୁଛି ଖଟୁଛି। ସେଇ ଏକା ଶିକ୍ଷକ ସେ ଏକା ଯୋଗ୍ୟତା ସେ ଏକା ଜ୍ଞାନ କିନ୍ତୁ କିଏ ପାଉଛି। ସର୍ବୋଚ୍ଚ ଧର୍ମ ଆଉ ସର୍ବାଧିକ ସମ୍ମାନ କିଏ ପାଉଛି ସର୍ବନିମ୍ନ ଦରମା ପାଉନି କି ସର୍ବନିମ୍ନ ସମ୍ମାନ ଟିକେ ମଧ୍ୟ ପାଉନାଇ ଅ ଛାଡ଼ନ୍ତୁ ସିଏ ଗୋଟେ ଭିନ୍ନ ବିଷୟବସ୍ତୁ ଅକ୍ଷୟ ତୃତୀୟା ବିଷୟରେ ଆପଣ କୁହନ୍ତୁ
ନାଇଁ ସେ ଅକ୍ଷୟ ତୃତୀୟାରେ ଏ ବିଷୟରେ କହୁଥିଲି ଯେତେବେଳେ ମାନେ ମୋର ପିଲା ଦିନ ହିଁ ମନେ ଅଛି ମାନେ ଯେତେବେଳେ ଆମ ଘରେ ପାଳନ କରେ ପିଲାଦିନେ ତ ବହୁତ ଧୁମଧାମ ରେ ଏବେ ତ ସହଜେ ବ୍ୟତିବସ୍ତ ତ ଜୀବନ ହେଇଗଲାଣି ଆଉ ସେତେ ଆଉ ସମୟ ଦେଇ ହଉନି। ପିଲାବେେଳେ ମୋର ମନ ଅଛି ଯେତେବେଳେ ମାନେ ବାପା ମୁଠି ଡକେଇ ନେଇକି ଯିବେ ମୁଁ ତାଙ୍କ ସାଙ୍ଗରେ ପାଣି ଢାଳଟି ନେଇି କିଯିବି
ବାସ୍।
ମାନେ ସେ ଯୋଉ ମଜା ସେ ଯୋଉ ନିଆରା ମଜା ବର୍ତ୍ତମାନ ବର୍ତ୍ତମାନ ଦୁନିଆରେ ଆଉ ସେ ସେ ସବୁ ମାନେ ସେ ମଜା ଏବେର ଛୁଆ ମାନେ ବି ଏଗୁଡା ଜାଣିବେନି।
ନା।
ଏଇ ଯୋଉ ପର୍ବପର୍ବାଣୀ ଧୀରେ ଧୀରେ ଦୂରେଇ ଯାଉଛି ଆମ ସଭ୍ୟତାରୁ।
ଆଜ୍ଞା
ନିହାତି ଭାବରେ ଆମକୁ ସେଗୁଡା ଧରି ରଖିବାକୁ ପଡିବ। ଆମ ପୂର୍ବ ପୁରୁଷ ମାନେ ଯୋଉ ସବୁ ଦେଇଛନ୍ତି। ସେ ଅକ୍ଷୟ ତୃତୀୟା ପୁଣି କିଛି ମାସ ପରେ ପଳେଇ ଆସିବ ଆମର କଣ ରଜ। ରଜ ପର୍ବ ଯୋଉଟା କି ଝି ମାନେ ଝିଅ ମାନଙ୍କର ପର୍ବ ଆମର।
ହଁ
ସିଏ ଗୋଟେ ଏଇ ଆମର ପର୍ବପର୍ବାଣୀକୁ ନେଇକି ଗୋଟେ ଭଲ ଗୀତ ବିଏ ବାହାରିଥିଲା। ଯୋଉ ମନେ ପଡୁନି ସେ ଗୀତଟା ଓଡିଆ ଭାରି ବଢିଆ ଏମିତି ଗୋଟେ ଗୀତ
ହଁ ଓଡିଆ ଭାରି ବଡିଆ ହଁ ଆଜ୍ଞା ଆଜ୍ଞା ବିଲକୁଲ ଶୁଣିଛି।
ହଁ ହଁ ହଁ ସେ ତଥାପି ବହୁତ ସୁନ୍ଦର ଲାଗେ ମତେ ସେ ଗୀତ। ସେ ରଜ ପର୍ବ ହଉ ଅକ୍ଷୟତୃ ତୃତୀୟା ହଉ ରଥଯାତ୍ରା ହଉ ସେ ପଖାଳ କଂସା ଆମର ହଉ ସବୁ ପୁରା
ସଙ୍ଗୀତ ମାନେ ପ୍ର ପ୍ରତିଟି ଓଡିଆଙ୍କ ଭିତରେ ସ୍-ମାନେ ସାଙ୍ଗ ଆଉ ସଙ୍ଗୀତର ମହତ୍ତ୍ୱ କଣ ସେଟା ସଭିଏଁ ବୁଝି ପାରନ୍ତିନି ସାଙ୍ଗ ତ ବିଭିନ୍ନ ପ୍ରକାର ବ ବର୍ତ୍ତମାନ ସମୟରେ ଆଉ ତ ସାଙ୍ଗ ନାହିଁ ସେ ବେଷ୍ଟି ହେଇଯାଇଚି। ସେ ବେଷ୍ଟଫ୍ରେଣ୍ଡ୍ ହେଇଯାଇଚି ସାଙ୍ଗର ବେଷ୍ଟ ନଥାଏ ସାଙ୍ଗରେ ସେ ସାଙ୍ଗର ବେଷ୍ଟ୍ ଫ୍ରେଣ୍ଡ୍ ବୋଲି କିଛି ନଥାଏ ସିଏ ଫ୍ରେଣ୍ଡ୍ ହିଁ ବେଷ୍ଟ୍ ହେଇଥାଏ ସବୁବେଳେ। ଗୋଟେ ମାନେ ଫ୍ରେଣ୍ଡ୍ ମିଳିବାଟା ହଁ ସବୁଠୁ ବେଷ୍ଟ୍ କଥା। ବେଷ୍ଟ୍ କଣ? ଆଁ -ଉଁ -ପାତର ଅନ୍ତର।
ବେଷ୍ଟ୍ ଜଣେ ବେଟର୍ ଜଣେ ଗୁଡ୍ ଜଣେ।
ପାତର ଅନ୍ତର କଥା କହିଲେ ବେଳେ ବେଳେ ଲାଗେ ଈଶ୍ୱର ବି ଦୁନିଆରେ ପାତର ଅନ୍ତର କରନ୍ତି। କରନ୍ତି ଆଜ୍ଞା। ଖାଇଥିବା ଲୋକ ହୁଏତ ଦଶ ଥର ଖାଇପାରେ ଆଉ ଉପାସିଆ ଲୋକ ସେମିତି ଉପାସେ ମାରିପାରେ। ଆଉ ରଜ ପର୍ବ ତ ଏବେ ଆଗୁକୁ ଆସୁଚି ବହୁତ୍ ଧୁମଧାମ୍ ରେ ପାଳନ ହ ବ ଆଶା ରଖିଚୁ। ଉଁ - ଧୁମଧାମ୍ ରେ ହବନା ନାଇଁ କିନ୍ତୁ ପ୍ରତିିବର୍ଷ ରେ ରଜ ର ମୁଖ୍ୟ
ହଁ ପାଳନ କରନ୍ତି।
ଆଜ୍ଞା।
ରଜ ପର୍ବ ପାଳନ କରନ୍ତି ଆପଣ?
ଆଜ୍ଞା -ଆଜ୍ଞା।
କଣ କେମିତି ଅନୁଭୂତି ଆପଣଙ୍କର କହିଲେ ଟିକେ?
ରଜ ପର୍ବରେ ତ ହାଁ ମୁଖ୍ୟତଃ କୁହାଯାଏ ସେଟା ଝିଅ ମାନଙ୍କର ପର୍ବ। ଟିକେ ସେମାନଙ୍କ ପାଇଁ
ଅଧିକ ମାନେ ସୁଯୋଗ ଥାଏ - ହଁ ସେମାନଙ୍କ ଙ୍କର ଯଉ ଜଣେ ମାନେ ପ୍ରକୃତ ଏଇ ଦୁନିଆର ସୃଷ୍ଟିର ଆରମ୍ଭ ହଉଚନ୍ତି ନାରୀ। ଅନ୍ତ ବି ହଉଚନ୍ତି ନାରୀ ତେଣୁ ସେମାନଙ୍କୁ ସ୍ ସମ୍ମାନ ଦେଇ ଯୁଗେ ଯୁଗେ ବିଭିନ୍ନ ପ୍ରକାର ପର୍ବ ପାଳନ କରାଯାଇଥାଏ। ମାନେ ସେମାନଙ୍କୁ ମହାନ୍ ଦେଖେଇବା ପାଇଁ ସେମାନଙ୍କୁ ଗୁରୁତ୍ୱାରୋପ କରିବା ପାଇଁ ତମେ ଯେତେ ପର୍ବର ଦାମେ ଯେତେ ଠାକୁର ଅଛନ୍ତି ଯେତେ ଠାକୁରାଣୀ ଅଛନ୍ତି
ଅନ୍ସ- ଯିଏ -ଯିଏ ଆମ ପାଇଁ ଏତେ କରୁଚି
ତେଣୁ ସେଇ ରଜ ପର୍ବ ସେମାନଙ୍କ ମାନେ ଉଁ ସେମାନଙ୍କୁ ସବୁବେଳେ ସମର୍ପିତ ଯେ ଏତେ ହସ ଭିତରେ ସେଇ ତିନି ଦିନ ସେମାନେ ଟିକେ ମନ ଖୋଲି ହସନ୍ତି ମନ ଖୋଲି ସଜେଇ ହୁଅନ୍ତି ଠାକୁରାଣୀଙ୍କ ଭଳିଆ ଆ-ମାନେ-ମା- ପିଠା ପଣା ଖାଆନ୍ତି ସେଇ ତିନି ଦିନ ସେମାନେ ବାସ୍-ବାସ୍ତବ ଠାକୁରାଣୀ ହେଇକି ରୁହନ୍ତି କାହିଁକିନା କର୍ମ ଆମ ମା ମାନେ ମଧ୍ୟ କାମ କରନ୍ତି ସେଇ ତିନି ଦିନ୍ ଆମେ ଜାଣିଚୁ ଆମ ବାପା ପରିବା କାଟନ୍ତି ମା ପରିବା କାଟେନି ରଜ ବୋଲି। ମାନେ ଆମ ଘର କଥା ମୁଁ କହେ। ସେଇ ଦି-ସେଇ ତିନି ଦିନ୍ ମା ରାତିରେ ଭାତ ଖାଆନ୍ତିନି ଯାହା ଖାଇବେ ଦିନରେ। ମନ ଲାଖି ଶାଢୀ ଟିଏ ପିନ୍ଧନ୍ତି ତେଣୁ ସେ ପୁରୁଷ ମାନେ କଣ ସେଇ ତାଙ୍କ କା- କାମରେ ସାହାଯ୍ୟ କରନ୍ତି ଲୁଡୁ ଖେଳନ୍ତି, କ୍ୟାରମ୍ ଖେଳନ୍ତି, କବାଡି ଖେଳନ୍ତି ଖୋ ଖୋ ଖେଳନ୍ତି ଏମିତି ବିଭିନ୍ନ ପ୍ରକାର ଖେଳରେ ନିଜକୁ ନିୟୋଜିତ କରନ୍ତି।
ସବୁୁର ଭିତରେ ତ ଗୋଟେ ପାରିବାରିକ ମାନେ କଣ ଗୋଟେ ସମସ୍ତଙ୍କୁ ଗୋଟେ ସୂତା ଖିଆରେ ବାନ୍ଧି ରଖି
ହଁ- ହଁ- ହଁ ଆଜ୍ଞା ଆଜ୍ଞା ମେନ୍ ହେଲା ଆଗ ଯଉ ବିଭିନ୍ନତା ଭିତରେ ଏକତା ସମସ୍ତଙ୍କୁ
ମାନେ ଗୋଟିଏ ଜାଗାରେ ଠୁଳ କରିବା ପାଇଁ ତ ଆଉ ସବୁବେଳେ ଡାକିଲେ ସମସ୍ତେ ଆସନ୍ତିନି ବୁ- ଯେମିତି ଆମର ପାରିବାରିକ ପର୍ବପର୍ବାଣିୀ ଗୁଡ଼ାକ ହଉ ବା ଅନ୍ୟାନ୍ୟ ପର୍ବପର୍ବାଣୀ ହଉ
ହଉ ବହୁତ ମାନେ ଭଲ ଅନୁଭୂତି ଆପଣଙ୍କର ଅଛି। ଆଗକୁ ତ ଆସୁଛି ରଜ ପର୍ବ ଏମିତି ଖୁସିରେ ଧୁମଧାମ ରେ ପରିବାର ସହ ପାଳନ କରନ୍ତୁ। ସୁସ୍ଥ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ।
ଆଜ୍ଞା ଆଜ୍ଞା ଆପଣ ମଧ୍ୟ ଭଲରେ ପାଳନ ପାଳନ କରନ୍ତୁ ଜୟ ଜଗନ୍ନାଥ।
ଆ